ଅ ହଁ କଣ କରୁଥିଲୁ?
ହଁ ଏଇଠି ବସିଛି ପିଲାମାନେ ପାଠ ପଢୁଛନ୍ତି।
ଆଉ ପିଲାମାନେ କଣ କେମିତି ଆ ଝିଅ ତ ବଡ ହୁଁ।
ଝିଅ ବଡ ପୁଅ ସାନ ପୁଅ ପାଖରେ ବେଶୀ ଟାଇମ ଦେବା ପାଇଁ ପଡୁଛି। ଚି କାହିଁକି ନା ସେ ଟିକେ ଚଗଲା ହଉଛି ନ ବସିଲେ ପାଠ ପଢାରେ।
ହଁ ତାଙ୍କ ଭିତରୁ ବେଶୀ ଭଲ କିଏ ପାଠ ପଢୁଛି?
ଦି ଜଣ ଯାକ ତ ଏମିତି କିନ୍ତୁ ପୁଅ ପୁଅ ଟିକେ ଭଲ ପଢୁଛି ତା ଅପେକ୍ଷା ଭଲ ପଢୁଛି ପୁଅ।
ଆ ହଉ।
ଆଉ ଏ ପୁଅ ତ ମାନୁନି ବୋଲି ଏମିତି ହଉଛି ନହେଲେ ପୁଅର ଭଲ। ପାଠ ପଢ଼ା।
ଛୁଆ ତ ଟିକେ ଚଗଲା ହୁଅନ୍ତି ଆଉ। ଆଉ ଆଜି କଣ ରୋଷେଇ ତମର?
ଆମର ଆଜି ରୋଷେଇ ରୁଟି ଆଉ ତରକାରୀ ହେଇଛି ମିଶାମୁଶି ତରକାରୀ।
ମିକ୍ସ ତରକାରୀ ହେଇଛି ନାଇଁ କି ରୁଟିରେ ତ ମିକ୍ସ ତରକାରୀ ଟା ଭଲ ଲାଗେ ଖାଇବା ପାଇଁ ଆଉ। ରାତିରେ ତାହେଲେ ସମସ୍ତେ ରୁଟି ଖାଆନ୍ତି ନାଇଁ କି?
ରାତିରେ ସମସ୍ତେ ରୁଟି ଯେ ଝିଅ ଆଜି ରାଜି ହଉନି କିଛି ଖାଇବିନି ମୁଁ କହିଲି ଚାଲେ ରୁ ଟି ଗୋଟେ ବନେଇ ଦେବି ତୁ ତୋର ଖାଇଦବୁ ଆ ପଛରେ ଟିକେ ମୁଁ ସାଢ଼େ ନଅଟା କରେନା ରୁଟି।
ହୁଁ ହୁଁ।
ମୁଁ ଗରମ ଗରମ କରେ ସମସ୍ତେ ଖାଆନ୍ତି ଯିଏ ମୁଁ କହିଲି ଯା ଗୋଟିଏ ରୁଟି ସୋଇନା ନିଦ ଲାଗୁଛି ଖାଇ ଦେଇଥିଲା। କଣ ଏଇ ଘଣ୍ଟେ ତଳେ ଖାଇ ଦେଇଥିଲା ଇପି ଖାଇ ଦେଇଥିଲା ତ।
ହୁଁ ହୁଁ ଭୋକ ନାହିଁ ଆଉ।
ସେ ଶୋ ଶୋ ଶୋଇପଡ଼ିବ ବୋଲି କହୁଛି ଖାଇବିନି ଶୋଇପଡ଼ିବି ଆଉ କଣ କହ? କଣ କରୁଥିଲ?
ଆ-ଆମର ଆଜି ଛତୁ ତରକାରୀ କି ରୁଟି। ଆଉ ଏଇଠି ନାତୁଣୀ ଟା ଶୋଇପଡିବ ହଉଛି ତ ତାକୁ ଟିକେ ତା ମାମା କହିଲା ଆଉ ମମି ତମେ ଟିକେ ଆଜି ଖୋଇଦିଅ। ମୁଁ କହିଲି ହଉ ଦେ ମୁଁ ଖୋଇଦେବି, ଆଉ ଟିକେ ନା ଆ ସେ ସାତ ବର୍ଷର ପ ପଢିଲାଣି ଏଲ କେ ଜି ପଢୁଛି ଆଉ। ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ପଢୁଛି। ଆଉ ଭୁବନ ଆମର ଅଛି ସ୍କୁଲ ଏଠି ପଢୁଛି ଝିଅ ଆଉ। ହୁଁ ହୁଁ। ଟିକେ ଜିଦିଆଣି ଟା ଆଉ ହଁ ପଢୁଛି ଭଲ। ପଢୁଛି ଭଲ ଆଉ ଜିଦି ହଁ ଆଉ ଟିକେ ମୁଁ ମୋବାଇଲ ଭକ୍ତ ବି ଛୁଆ ମାନେ ଟିକେ ମୋବାଇଲ ଭକ୍ତ।
ହଁ, ଆଉ ସବୁ ପିଲା ତ ମୋବାଇଲ ମୋବାଇଲ ନଦେଲେ କିଛି ହେଇପାରୁନି ତାଙ୍କର ଆଉ। ଆଉ ବର୍ଷା ତମ ଆଡେ ବର୍ଷା ହଉଛି ନା ନାଇଁ ବର୍ଷା
ବର୍ଷା ତ ଆଜି ହଉନି ଖାଲି ଉଠେଇ ଉଠେଇ ରହିଲା, କାଲି ପୁରା ଜୋରସୋର ହେଇଥିଲା ମାରି ଦେଇଚି ଗୋଟେ ବଡ ଚଡକ ଯେ ଆମର ଗୋଟେ ଫ୍ୟାନ ପୋଡି ଯାଇଛି ଆମର ଯୋଉ ସି ସି ଟି ଭି ର କ୍ୟାମେରା ଗୁରା ପୋଡି ଯାଇଛି ଆସୁନି ଲାଇ କିଛି ଆଉ ଗୋଟେ ଷ୍ଟାବ୍ଲାଇଜର ବି କିଛି ଆସୁନି ତ ସବୁ ଏନା ରିପାରିଙ୍ଗ ହବ ଆଉ। ଚଡକ ଟା ଯେମିତି ଆମ ଛାତରେ ମାରିଲା ଏଇ ଏ ସି ଷ୍ଟାବ୍ଲାଇଜର। କିନ୍ତୁ ଆମର ବନ୍ଦ ଥିଲା ସବୁ କେମିତି ମାରି ଜୋରରେ କଷିକି ଏଠି, ହୁଁ-ହୁଁ ପୁଣି ଆମର ଆର୍ଥିଙ୍ଗ୍ ବି ହେଇଛି।
ଓହୋଃ ଆର୍ଥିଙ୍ଗ ହେଇକିନା, ହଁ ହେମିତି କଣ କହି ହବକି।
ହୁଁ, କଷିକିଯେ ମୁଁ ଭାବେ ଏଇଟା ବିଜୁଳି ଜୋନ୍ ବୋ ଲି, ପ୍ରାୟ ଏଠି ସବୁ ବର୍ଷ ମୁଁ ଜାଣେ ଗୋଟେ ଗୋଟେ ବଡ ମାରୁଚି।
ଏବେ ପା ଆମ ଶାଶୁମାଆଙ୍କ ରୁମରେ ଫ୍ୟାନ୍ ପୋଡିଗଲା କାଇଁନା ଏମତି ବି ଏତେ ବଡ ଚଡକ ନୁହଁ, ନର୍ମାଲ କିନ୍ତୁ ଆମ ଶାଶୁମାଆଙ୍କ ରୁମର ଫ୍ୟାନ ପୋଡିଗଲା। କାହିଁକିନା ସେବି ଆମେ ବି ଦେଖିଲୁ କେଡେବଡ ହଁ ବଡ ଚଡକ ବଡ ଚଡ଼କ ନାହିଁ କି ଘଡଘଡି ନାହିଁ କିନ୍ତୁ ତାଙ୍କ ଫ୍ୟାନଟା
ସେମିତି ପା କହିହବନି ତରଙ୍ଗଟା କୋଉଠି କେତେବେଳେ ଟାଣିବ।
ହଁ, ହେଟା ତ ଠିକ୍ କଥା ଆଉ ଖାଇବା ପିଇବା ତମମାନଙ୍କର ସବୁ କେତେବେଳେ?
ଆମର ଟିକେ ଲେଟ୍ ଖାଇବା, ଛୁଆ ଖାଇବେ ତାପରେ ଇଏ ଖାଇବେ ଆମେ ଖାଇବା ଅଭ୍ୟାସ ହେଇଗଲାଣି ନଅଟା ଦଶଟା ଯେ ସନ୍ଧ୍ୟାବେଳେ ଟିକେ ଲେଟ୍ ରେ ଯାହାହେଲେ ଟିକେ ଚା ସାଙ୍ଗେ ଖାଇ ଖୁଆ ଖାଇଦଉଛୁ। ଆଉ ଭୋକ ଠିକରେ ହଉନି, ଛୁଆ ପଢୁଛି ତାପରେ ତା, ହଁ। ହଁ ବର୍ତ୍ତମାନ ଆମେ ସମସ୍ତେ ବ୍ୟସ୍ତତା ଭିତରେ ରହୁଛୁ। ତେଣୁ ସମସ୍ତଙ୍କର କାମ ଛିଣ୍ଡିକି ଖାଇଲା ବେଳକୁ ଟିକେ ଲେ
ଲେଟ୍ ହବ ନିହାତି ଟିକେ ଲେଟ୍ ହବ ଆଉ ହଁ ପିଲା ପାଠ ପଢିବେ ନିଜର କଣ ଟିକେ କାମ ମଥିବ।
ହୁଁ, ଆଉ ତମ ଫ୍ୟାମିଲିରେ ସବୁ କିଏ ଅଛ୍ କେମିତି, ହିସାବରେ ତ ତମେ ବି ମୋର ମା ସାନ ମାନେ ତମ ବାବୁ ତ ମୋର ସାନଭାଇ ଭଳିଆ କଣ କରୁଛ?
ହଁ, ସିଏ ତାଙ୍କର ରୁମରେ ନ୍ୟୁଜ୍ ଦେଖୁଛନ୍ତି। ଆଉ ପିଲାମାନେ, ହଁ-ହଁ-ହଁ ପିଲାମାନେ ପାଠ ପଢୁଛନ୍ତି। ଆଉ ଆମର ତିନିଟା ପୁ ପୁରା ସେ ତାଙ୍କ ରୁମରେ ସବୁ ତାଙ୍କର ଅଛନ୍ତି, ଆଉ ଟିକିଏ ଗଲେ ଖାଇବେ ତାଙ୍କର ପା ତାଙ୍କ୍ ତାଙ୍କ ଧନ୍ଦା ସାରିକିନା ସେ ଜଣଙ୍କ ପରେ ସେ ଜଣେ ଆସିବେ।
ଅହଅ ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଆଉ ଆମ ଶାଶୁମାଆ ଏବେ ଯାଇଛନ୍ତି ଦି ଦିନ ହେଲା ନାହାନ୍ତି। ଆଉ ହଁ ହଁ ଯାଇଛନ୍ତି ଆମ ସାନ ନଣନ୍ଦଙ୍କ ଘରକୁ ଯାଇ ଛନ୍ତି, ଆଉ ଆମ ପୁତୁରା ସିଏ ତାଙ୍କର ଗ୍ରସର ଆଡ଼ୁ ସେ ଆସିକିନା ସେ ଗଲେଣି ତାଙ୍କ ରୁମ୍ କୁ ଆଉ ଗୋଟେ ପୁ ପୁତୁରା ଏଇନେ ସେ ତାଙ୍କର ଆସିବେ ତାଙ୍କ ରୁମ୍ ରେ ଅଛନ୍ତି ଆଉ ଟିକେ ହେଲେ ମୁଁ ରୁଟି କରିସାରିଲେ ସେ ସବୁ ହେଇ ଦଶଟା ଖାଇବା ତ। ଆଉ ତରକାରୀ ତ ହେଇସାରିଛି ମୁଁ ବା ହେଇଟି ବନାଏ ସେ ନେଇଯାଆନ୍ତି ଖାଆନ୍ତି ଆଉ।
ଯାହାହେଲେ ଟିକେ ହଇରାଣ ହଉଥିବ ଏକା ଏ ନାହା
ହଁ-ହଁ-ହଁ ଶାଶୁ ମାଆ ନାହାନ୍ତି ନା, ହଁ-ହଁ ଶାଶୁମାଆ ଥିଲେ ଟିକେ ସେ କରିଦିଅନ୍ତି। ଆମେ ମୁଁ ଇଆଡେ ବି କରି ବେଲି ଦିଏ ସେ ଟିକେ ଭାଜି ଦିଅନ୍ତି ରୁଟି। ଆଉ ଏକୁଟିଆ ଟିକେ ହଉଛି ଆଉ, ହଁ ପିଲାମାନଙ୍କ ପାଖରେ ଛୋଟ ଛୋଟ ପିଲା ତାଙ୍କ ପାଖରେ ବସିବା ପାଇଁ ପଡୁଛି।
ହୁଁ ତାପରେ ସକାଳୁ ବି ତାଙ୍କୁ ସ୍କୁଲ ରେଡି କରୁଥିବ ତାଙ୍କ ଖାଇବା କରୁଥିବ।
ହଁ ସିଏ ଟିକେ ଥିଲେ ଫୁଲ ତୋଳି ଦିଅନ୍ତି ଆଉ ବାହାରଟା ଟିକେ ଝାଡୁ କରିଦିଅନ୍ତି ତାଙ୍କ କାମ ସେ ଯେଟିକି
ଆକ୍ଚୁଆଲି ଆମେ କହୁଛେ ଘରେ ଘରେ ଜଣେ ଜଣେ ବୟସ୍କ ଲୋକ ରହିବା ବି ଦର୍
ହଁ ନିହାତି ଘରର। ସବୁ ଠିକ୍ ଯେଖ ସତେରେ ବୟସ୍କ ଲୋକ ନିହାତି ଘରେ ରହିବା ନିହାତି। କାହିଁକିନା ସେ ଖାଲି ବସିଥିଲେ ବି ତମକୁ ଆଉ ଟେନସନ୍ ନାହିଁ।
ନାଇଁ ପରା କିଛି ନହେଲେ ସେ ଘରଟାକୁ ନଜର ତ କରିବେ କିଛି।
ନଜର କିଛି ନ କରନ୍ତୁ ହଁ ନଜର ତ କରିପାରିବେ। ନାଇଁ ସିଏ ନାହାନ୍ତି ବୋଲି ବି ମୁଁ ବ ଟିକେ ଏଁ ସ୍କୁଲ ଆଡ଼େ ପିଲାଙ୍କର ଟିକେ କାମ ଥିଲା କାଲି ଏଠି ପ୍ୟାରେଣ୍ଟସ୍ ମିଟିଙ୍ଗ୍ ଥିଲା। ମୁଁ ଆଉ ଯାଇପାରିବିନି, କାହିଁକିନା? ଘରେ ତ କେହି ନାହାଁନ୍ତି, ଆଉ ହଁ ସ ସକାଳୁ ତ ନିଜ ନିଜ ଇଏରେ ସବୁ ପଳେଇବେ, ପିଲା ପଳେଇବେ ସ୍କୁଲ ମୁଁ ଆଉ ସେ ପେରନ୍ଟସ ମିଟିଂ ରେ ଯିବିନି ତାହେଲେ ଆଉ। ହୁଁ, ହଁ ହଁ ବାପ ଘରକୁ ଯାଇଥିଲି, ରଜ ଭଲ ହେଲା।
ଝିଅ ମାନଙ୍କର ତ ଗୋଟେ ଖୁସି ବାପ ଘରକୁ ଯିବାର ଗୋଟେ ଆନନ୍ଦ ଆଉ ବାପଘର ଯୋଉ ଆନନ୍ଦ। ସେଇଟା ସର୍ଗପୁର ଆଉ କୋଉଠି ସେ ଆନନ୍ଦ ଟା ମିଳ
ନାଇଁ ଠିକ କଥା ସତେରେ, ବାପ ଘର ଯୋଉ ଖୁସି ଆଉ କୋଠେ ମିଳେନି, ଆମର ସେଇ ପାଖରେ। ପନ୍ଦର କିଲୋ କିଲୋମିଟର ପାଖରେ, ଗୋଟେ ହୁଏ ମାନେ ପଣସ ଯାତ୍ରା।
ଓହୋ ପଣସ ଯାତ୍ରା ଟା ମୁଁ କୋଉଠି ଗୋଟେ, ହଁ, ଏବେ ଦେଖଉଥିଲା ରଞ୍ଜାଗୋଳ ପ ପଣସ ଯାତ୍ରା ମୁଁ, ପେଜ ବା ଫେଶ ଫେସବୁକରେ ନା ୟୁଟ୍ୟୁବ ରେ କିଏ ଛାଡିଥିଲା ମୁଁ ଦେଖୁଥିଲି, ହଁ।
ମୁଁ ସେଇ ଫେସବୁକ ରୁ, ଫେସ ବୁକ ରୁ ସବୁ ବର୍ଷ ଦେଖେ, ତ ଯାଇପାରେ ନା, ଆମ ଶାଶୁଘର ତ ଅ ସେମାନେ ହେଇ ଗାଁ ରେ ହେଲେ ବି ସେ ଏକର, ଏକର ଧନ୍ଦାରେ ଯାଇ ପାରନ୍ତିନି, ଆମ୍ ବାପରକୁ ଯାଇଥିଲି। ମୁଁ ଆମ ବ ବ ଏଠୁ ତାଙ୍କ ମାନଙ୍କ ସାଙ୍ଗରେ ଯାଇଥିଲି ର ଯାବଳ ଯାତ୍ରା ଦେଖିକି ଏତେ ପଣସ, ବହୁତ। ପଣସ, କି ଭେରାଇଟି ପଣସ, ସବୁ ପ୍ରକାର ଜିନିଷ ଅଛି କିନ୍ତୁ ପଣସ ଟା ବେଶୀ। ଅଛି, ଯୋଉଟା କି -ପଣସ ଯାତ୍ରା ବୋଲି ତାର ନାଁ ରହିଛି, ଇଏ ହଉଛି ପଣସ ଯାତ୍ରା।
ଯାହା ହଉ, ତାହେଲେ କେବେ ତମେ ଡାକିବ ତମ ଆଡେ ଯିବା
ହଁ, ହଁ, ପ ଆସିଲେ ପଣସ ଯାତ୍ରା ଯିବେ ଆଉ। ହଉ ଡାକିବା ଆଉ, ଏ ପଣସ ସିଜିନ ରେ ଆଉ, ହଁ ହଁ। ଆଉ ଭଲ ମନ୍ଦିରଟି ଅଛି।
ହୁଁ, ନା ସେପଟେ ଭଲ ଭଲ ଜାଗା ଅଛି ମୁଁ ଶୁଣୁଥିଲି।
ହଁ ଭଲ ମନ୍ଦିର ଟି, ସୁନ୍ଦରିଆ ମନ୍ଦିର ଟିଏ, ସେ ଯୋଉ ରଞ୍ଜାଗୁଳିରେ, ସେ ଯୋଉ
ତ ଶରଣ ଶରଣ ଶ୍ରୀକ୍ଷେତ୍ର ମନ୍ଦିର ଗୋଟେ ହେଇଛି ନା କଣ?
ଅତି ସୁନ୍ଦର ମନ୍ଦିର ଶରଣ ଶ୍ରୀକ୍ଷେତ୍ର ଭାରି ସୁନ୍ଦର। ମନ୍ଦିର ଇଆଡେ କେତେବେଳେ କରୋରା କୁ ଆସିଲେ।
ହୁଁ, ହୁଁ ସେଠୁ ଜଣେ ବାବା ବି ସବୁବେଳେ ତୁଳସୀ ଜଟା ନେଇକି ଯାଉଛନ୍ତି ପୁରୀ। ହଁ, ହଁ, ନାଇ ମୁଁ ଦେ ଦେଖୁଛିିପା, ଏଗୁଡା ସବୁ ଆଜିିକାଲି ଫେସବୁକ ରେ ସବୁ ଦଉନି କି? ହୁଁ, ଫେସବୁକ, ୟୁ ଟ୍ୟୁବ୍, ହଁ। ଆ ମୋବାଇଲ ଟା ପା ଏଥିପାଇଁ ଆମେ ଧରୁଛେ ସବୁ ଦୁନିଆ ଜିନିଷରେ ଆମେ ପାଖକୁ ନ ଯାଇପାରେ ମୋବାଇଲ ରେ ଯେତେ ସବୁ ଜିନିଷ ଆମେ ଦେଖୁଛେ, ଆଉ ଦେଖ କହୁଥିଲି ସେ ମନ୍ଦିରରେ ସୁନ୍ଦର ମୟୂର ଗୋଟେ ଅଛି ବୋଧେ ତାଙ୍କର।
ହଁ ବ-ବଢିଆ ସୁନ୍ଦର, ଆମର ଏଇଠୁ ଜମା ଦି କିଲୋମିଟର, ଆମ ଆମ ଗାଁ ସେ ପାଖାପଖି ସବୁ, ଏଠି ଆମ ପାଖାପାଖି ସବୁ।
ହଁ ଆରେ ବା! ଯିବା କେତେବେଳେ ଆଉ। ହଁ, ମୁଁ ଟିକେ ସମୟ ଦେଇପାରୁନି, କୁଆଡେ ଟିକେ ଯାଇପାରୁନି ଆଉ, ସେଠିକି ନି
ହଁ, ଆସିବେ କେତେବେଳେ ଇଆଡେ ଆସିଲେ, ଆସିବେ।
ହଁ, କେତେ ମତେ ଭଲ ଲାଗେ ମନ୍ଦିର ଫନ୍ଦିର ଜାଗା ଗୁ୍ରାକ। ଟିକେ ବୁଲିକି ଦେଖିବା ପାଇଁ ଭଲ ଲାଗେନି? ପରିବେଶ
ହଁ ହଁ ବହୁତ।
ହୁଁ, ହୁଁ, ଆମେ କୁଆଡେ ଯାଇପାରୁଛୁ, କାର୍ଯ୍ୟ ବ୍ୟସ୍ତତା ଭିତରେ କୁଆଡେ ବି ଯାଇ ହଉନି।
ହଁ। ଏଠି ଯୋଉ ବାବା ଅଛନ୍ତି ଆମର କହିଲେ ନା ତୁଳସୀ ଜଟା, ସେ ଚିଣ୍ଟୁ ବାବା।
ହୁଁ, କି ବାବା?
ଚିଣ୍ଟୁ ବାବା।
ହଁ ହଁ ଚିଣ୍ଟୁ ବାବା ହଁ ହଁ ଭୁଲି ଯାଇଥିଲି ଚିଣ୍ଟୁ ବାବା। ହୁଁ ତାଙ୍କୁ ସମସ୍ତେ ବହୁତ ଗାଡି ବି ଲୋ
ତାଙ୍କୁ ବହୁତ ଗା ହଁ ତାଙ୍କ ସେ ଯୋଉ ମନ୍ଦିରଟେ ତା ତାଙ୍କର ପୁରା ଗାଡି ସାତ ଆଠ ଗାଡି ହେଲାଣି ଲୋକ ତାଙ୍କୁ ଏତେ ଗାଡି ଦଉଛନ୍ତି ଗୋଟେ ପରେ ଗୋ
ସିଏ ଜାଣିବ ଜଗ ଜନ୍ମା ଏକରେ ତ ଠାକୁରଙ୍କ ପାଇଁ ତୁଳସୀ ଜଟା ଧରିକି ବୁ ମାନେ ଯାଇ ପାରୁଛନ୍ତି ତା ଭାଗ୍ୟରେ ଏତିକି ଅଛି ଦ୍ୱିତୀୟ ତ ବିଭିନ୍ନ ଭେରାଇଟି ର ଗାଡି ଛନ୍ତି ଆଉ ମୁଁ ତାଙ୍କୁ ସେ ବାବାଙ୍କୁ ଟିକେ ଦେଖିବାକୁ ଇଚ୍ଛା ଟିକେ ଦେ
ଓ ହୋଉ କେତେବେଳେ ଇଆଡେ ଆସନ୍ତୁ ଦେଖିବା
ନା ହଉ ଆଉ ସବୁ ତମ ପାଖାପାଖି କଣ ସବୁ ଅ ଛି କଣ ସବୁ ପାଳନ ହୁଏ ଆଉ ସେ ଗୋଟେ ମକର ଯାତ୍ରା ହୁଏ ନା କଣ ସେ ପାଖରେ?
ହଁ ହଁ ମକର ଯାତ୍ରା ଭାରି ବଢିଆ ମକର ଯାତ୍ରା ସେ ମାଘ ମାସରେ ହଉ ଠିକ ଅଛି।
ହୁଁ ସବୁ ଶୁଣୁଚି ଦେଖୁଚି ସବୁ ଲୋକଙ୍କଠୁ ଶୁଣୁ ହେଲେ କଉ ପଦ
ଆସିବେ ମାଘ ମାସରେ କରଗ ଆସ ନ୍ତୁ କେତେବେଳେ ମାଘ ମାସରେ ସେ ମକର ମେଳା ହୁଏ ଆମର ଏଠି ପାଖରେ। ବହୁତ ବିରାଟ ବଡ ଯଜ୍ଞ ହୁଏ ମା ରାମଚଣ୍ଡୀଙ୍କର। ଓହୋ ଆସିଲେ ପୁରା। ଭଲ ଆମର ଏଠି ହୁଏ।
ଆଉ କଣ ଆଉ କଣ ତମେ ଯୋଉ ରୋଷେ ଇବାସ ଉପରେ କଣ କରିବାକୁ ସବୁ ଭଲ ପାଅ?
ହଁ ରୋଷେଇ ତ ସ ମାନେ ସବୁ ତ କରିବା ପାଇଁ ପଡୁଛି।
ନାଇଁ ଭଲ କଉଟା ବେଶୀ ଭଲ କର ରୋଷେଇ?
ଏ ରୋଷେଇ ମୁଁ ଭେଜ ନନଭେଜ ସବୁ କରେ। କିନ୍ତୁ ମାଛ ତରକାରୀ ବେଶୀ ଭଲ ପାଏ।
ହୁଁ ହୁଁ ହୁଁ ପରିବାରରେ ସବୁ ବ-ବଡ ପରିବାର।
ହଁ ହଁ ଆମର ଜଏଣ୍ଟ ପରିବାର। ଜଏଣ୍ଟ ଆମର ତିନି ଜଣ ହଁ ହଁ ହଁ ହଁ ଆମର ଜଏଣ୍ଟ ଫା ଫାମିଲି। ଅଛନ୍ତି ସମସ୍ତେ ଅଛନ୍ତି ହଉ ଠିକ ଅଛି ହଉ ଠିକ ଅଛି ହଁ ହଁ ହଁ। ହଁ ରହୁଛି ହଁ ହଁ।